ହଁ। ହ୍ୟାଲୋ।
ତୁ।
ହଁ। ଆଉ ମୁଁ ଏଇଠି ପାର୍କ ଆସିଥିଲି ଆଉ। ପାର୍କ ଆସିଥିଲି।
ଓହୋ ଓହୋ ଆଉ କଣ ଖାଇଥିଲୁ।
ମୁଁ ଖାଇଥିଲି ବରା କୁ ଆଜି ସକାଳେ ମଟନ ତରକାରୀ ମୁଁ କହିଲି ବରା କୁ ଆଜି ସକାଳେ ମଟନ ତରକାରୀ ହେଇଥିଲା ତ ତାର ଆଳୁଝୋଳ ଖାଇଥିଲି ଆଉ।
ତୋର ରଜ ଆଜି ଆଉ ଦିନ ସାରା ଖାଉଛୁ ଆଉ।
ହଁ ତୁ
ହୁଁ ହୁଁ। ମୁଁ କିଛି ଖାଇନି ଚା ପିଇକି ଆସିଛି।
ହଁ ହଁ। ତତେ ତାହେଲେ ଚା ଭଲ ନୁହଁ।
ହଁ ଦିନ ସାରା ଚା ଦଉଥିବ ମୁଁ ପିଉଥିବି।
ହଁ ହଁ ଆଉ ହଁ ମତେ ବି ବହୁତ ଭଲ ମତେ ତ ତୋଠୁ ଶିଖିଛି ଚା ପିଇଆ ଟା ଆଉ।
ହଉ ନା ମୁଁ ବି ଆମ ଘରେ ଟିକେ ଟିକେ ଦେଇ ଦେଇେ ଦେଇ ଦେଇେଇକା ଶିଖିଛି ଓ ବଢିଆ । ଝିଅ ଖେଳୁଛି। ଆଉ କଣ କରିବ ସେ।
ଭଲ ତାକୁ ମୋବାଇଲ ଜମା ଦବୁନି।
ନା ବା ଦଉନି ଏବେ ଟିକେ ଅଭ୍ୟାସ ହେଇଯାଇଛି ଆଉ ତଳ ଘରକୁ ଯାଇକି ତାର ଅଭ୍ୟାସ ଟିକେ ଟିକେ ହେଲାଣି।
ସମସ୍ତଙ୍କୁ ମନା ମନା କରିବୁ ତାକୁ ମୋବାଇଲ ଦବାକୁ ମୋବାଇଲ ର ବହୁତ ସାରା ସାଇଡ ଇଫେକ୍ଟ ଅଛି।
ହଁ ପା ତାକୁ ତ ପୁରା ମନା ହେଇଛି ମୋବାଇଲ ପାଇଁ, କଣ କରିବି କଉନୁ?
ହଁଅଅ ସମସ୍ତଙ୍କୁ ମନା କରିବୁ ଯେମିତି ମୋବାଇଲ ଯେମିତି ତା ପାଖ
ହୁଁ ଉଁ ଉଁ, ମୋବାଇଲ୍ ଦେଖିକି ତ ମାନେ ପିଲା ମୋବାଇଲ ଦେଖିଲା ମାନେ ଖାଇବେ ନହେଲେ ନାଇଁ ପାଟି ଢୁକିବାର ନାଇଁ।
ଆଜିକାଲି କହିବାକୁ ଗଲେ ଦି ତିନି ବର୍ଷଠୁ ଆରମ୍ଭ କରିକି ପିଲାଠୁ ବୁଢା ବୁଢୀମାନେ ସମସ୍ତଙ୍କ ଗୋଟେ ମୋବାଇଲ।
ସେଇଆପା, ହଁଅଅ
ଖାଇବାକୁ ପାଉନାହାନ୍ତି କିନ୍ତୁ ହାତରେ ଗୋଟେ ସ୍ମାର୍ଟ ଫୋନ ତ ଥିବ ହି।
ହଁ ହଁ ଆଜି ଗୋଟେ ଫିଜିଓଥେରାପିରେ ତ ଖାଲି ମୋ ଭଲ ପିଲା ମୋ ମୋବାଇଲ ଦେଖିକି ଏମିତିଆ ହଉ ସେଠିକି ଭଲ ହବାକୁ ଯାଉଛନ୍ତି। ମୋବାଇଲ, ଟିଭି ଦେଖିକି କେତେ ଆଡିକ୍ଟେଡ ହେଇଯାଉଛି ତାଙ୍କର।
ତାପରେ ଆଜିିକାଲି ଇଣ୍ଟରନେଟ୍ ବି ଯେତେ ଭଲ ସେତେ ଖରାପ।
ହଁ ହଁ ଅଧିକ କ, ହଁ ବା ଏ ଏ ଆଇ ତ ଯୋଉ ଏ ଆ ମୁ ହଁ ତା ମୁୁହଁ କୁ ତା ମୁହଁ ତା ମୁୁହଁକୁ ଯୋଡିକି ସବୁ ଚାଲିଛି ଆଉ
ସେଇଟା ସବୁଠୁ ଖରାପ।
ହଁ ଆ
ସେ ସେଇଥିପାଇଁ କେତେ ଅ ଏବେ ତ ଅବଶ୍ୟ କେତେ କଣ ଗମେଣ୍ଟ୍ ବି ବହୁତ ସାରା ରୁଲ୍ ବାହାର କଲାଣି ମାନେ ବହୁତ ସାରା ଅଛି।
ନହେଲେ କ ଆଜିିକାଲି ଯିଏ ଦୋଷ ଦୋଷ କରିନଥିବ ଦୋଷୀ, ଯେ ଦୋଷ କରିଥିବ ସେ ଦୋଷୀ ହେଇ ନଥିବ ଏମିତି ସବୁ ହବ ଆଉ।
ମୋବାଇଲଟା ମାନେ ମୋବାଇଲଟା ଆଜିକାଲି ସବୁ ତ ସ୍ମାର୍ଟ କ୍ଲାସ୍ ହଉଛି ତାପରେ ଯୋଉ ମୋବାଇଲରେ ସବୁ। ହଁଅଅ, ଆଜିକାଲି ଏଇଟା ଭଲ ହଁ ବାହାର୍ ଦେଶରେ। ଅବଶ୍ୟ ଭଲ ବାହାର ଦେଶରେ କେମତି ଲୋକ ସବୁ ବାହାରେ ସବୁ ସ୍ମାର୍ଟ୍ କ୍ଲାସଗୁଡା କରୁଛନ୍ତି ପିଲାମାନେ କେତେ ମାନେ ନଲେଜ ତାଙ୍କର ବି ବହୁତ ବଢୁଛି।
ତ ୱାର୍କ ଫ୍ରମ୍ ହୋମ୍ ବି ଭଲ ନୁହଁ କି? ଆଉ ଏଲେଡି ଛୁଆ ଷ୍ଟୁଡେଣ୍ଟମାନେ ହାଉସଓ୍ବାଇଫ୍ ମାନେ ହୁଁ କେତେ ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି।
ହଁଅଅ ଯାହାକୁ ମୋବାଇଲରେ ଯେତେ ଭଲ ୟୁଜ୍
ହଁ ଖରାପ ୟୁଜ ହଁ ଭଲ ହେଲେ ଭଲ ଖରାପ ହେଲେ ଖରାପ ଆଉ। ଯିଏ ଯେମତି ୟୁଜ କରିପାଇଲା। ଯେ ନୂଆ ନୂଆ ଦେଖୁଥିବ ତାକୁ ସବୁ ନୂଆ ନୂଆ ଲାଗୁଥିବ। ସେ ସବୁ ଚାହିଁବ ଆଉ ଖରାପ ଜିନିଷ ଟାକୁ ଇଣ୍ଟରେଷ୍ଟ ଲାଗୁଥିବ ବେଶୀ।
ହଁ ମୁଁ ତ ଆଗୁରୁ ମୋବାଇଲ ଦେଖୁନଥିଲି। କରୋନା ହେଲା ପରେ ମୋବାଇଲ ଜାଣିଲି ମୁଁ ଆଗରୁ ମୋବାଇଲ କେମିତି ୟୁଜ କରନ୍ତି ବି ହଁ ହଁ ହଁ।
କ୍ଲାସ୍ ରେ କରୋନା ହେଲା?
ମୋର ଅସ
ମୁଁ ପ୍ଲସ ଟୁ ପଢୁ ଥି କେ ଯାଇକି ମୁଁ
ହ ଅଷ୍ଟମରେ ପଢୁଥିଲି ସ ତ ଅନଲାଇନ୍ କ୍ଲାସ୍ ଅନଲାଇନ କ୍ଲାସ୍ ହେଲା ତାପରେ ସେଇଠୁ ତ ଅନଲାଇନ୍ କ୍ଲାସ ହେଲା ତାପରେ ବି ଏଇଟା ଗୋଟେ ଯେ ସ୍କୁଲରେ ବି ଏବେ ମାନେ ଯାହା ହେଲେ ସବୁ ପାଠ ବାଠ ଛାଡିକି ମାନେ ପା
ଏ ସବୁ ଯୋଉ କଣ ସବୁ ହେଇଛି ଗ୍ରୁପ୍ ହେଇଛି ଯୋଉ ପିଲା ମନଙ୍କୁ ଗ୍ରୁପ ସବୁ ହେଇଛି। ସବୁ କ୍ଲାସ୍ ର ଗୋଟେ ଗୋଟେ ଗ୍ରୁପ୍ ଯାହାହଲେ ଗ୍ରୁପ୍ ଅଫିସ୍ ର ଗ୍ରୁପ୍।
ହଁ ଆଜିକାଲି ଛୁଆ ଷ୍ଟୁଡେଣ୍ଟ ତା ମାନେ ପିଲା ଖାଲି ସ୍କୁଲ ଆଡ଼ମିସ ଆଡ଼ମିସନ କରେଇବ ସବୁ ପ୍ୟାରେଣ୍ଟସ୍ ମାନଙ୍କ ନମ୍ବର କି ତାଙ୍କ ନିଜ ନମ୍ବର ଗ୍ରୁପ୍ ରେ ଥିବ। ହଁ। ଭଲ ବି ସେଇଟା ଗୋଟେ ତରଫରୁ ଇନଫର୍ମେସନ ସାଙ୍ଗେ ସାଙ୍ଗେ ଆଗରୁ ଲୋକ କେତେ ହଇରାଣ ହଉଥିଲେ ଜାଣି ପାରୁନଥିଲେ ଏବେ ସାଙ୍ଗେ ସାଙ୍ଗେ ଯାହା ଡାଉଟ୍ ହେଲା ସାଙ୍ଗେ ସାଙ୍ଗେ କ୍ଲିୟର କରିଦବ ରୋଷେଇ ବି ଲୋ ମାନେ ୟୁଟ୍ୟୁବ ରୁ ଦେଖିକି ରୋଷେଇ କରିଦଉଛନ୍ତି।
ହଁ ସବୁ କରୁଛନ୍ତି ସବୁ ୟୁ ଟୁବରୁ ବିଜନେସ୍ ଲୋକମାନେ ନୂଆ ନୂଆ କରୁଛନ୍ତି। ଆଉ ରୋଷେଇ କରୁଛନ୍ତି ସିଲେଇ। ଶିଖୁଛନ୍ତି ସବୁ।
ହଁ ୟୁଟ୍ୟୁବ୍ ରେ ବି ପାଠ ପଢିବା ପାଇଁ ବି ଭଲ। ମୁଁ ବି ଏବେ ୟୁଟ୍ୟୁବ ରୁ ବ୍ୟାଙ୍କିଙ୍ଗ୍ ପାଇଁ କୋଚିଙ୍ଗ ନଉଥିଲି ମାନେ କୋଚିଂ ମାନେ କ୍ଲାସ୍ ସେଟା କରୁଥିଲି ଏବେ କେ - କେତେ ଦିନ ହବ ବନ୍ଦ ହେଇଯାଇଛି ଏବେ କେତେ ଦିନ ହେଲାଣି କ ହଁ ମୁଁ ମଝ୍ ଝିରେ ଆଗରୁ କରୁଥିଲି। ମାନେ ପନ୍ଦର ଦିନ ଖଣ୍ଡେ ପୁରା କଣ୍ଟିନ୍ୟୁ କଲେ ଡେଲି ଡେଲି ତାପରେ ଆଉ ଏବେ ଆଉ ମାନେ ଗୋଟେ ଥର ଛାଡିଦେଲେ ବେଶି ଛାଡ଼ରା ହେଇଯାଏ ନା ମୁଁ ଭାବିଥିଲି ଏଇ ଏବେ ଖରା ଛୁଟି ମିଳିଛି ତାପରେ କଲେଜ ହେରିକା ଖୋଲିଯିବ ସେଥିପାଇଁ ଭାବି ଭାବିଥିଲି ଯେ ମାନେ ଏବେ ସବୁ ପଢି଼ଦେବି କ୍ଲାସ୍ ର କେତେ କଣ ସାରିଦେବି ମତେ ରୋଜା ଅପା ଦେଇଥିଲା ସବୁ ଲିଙ୍କ୍ ଗୁଡାକ କରୁଥିଲି ତାପରେ ଏବେ ମଝିରେ ଏବେ ଯଦି ଛାଡ଼ରା ହେଇଗଲା ଯେ ଆଉ
ଯା ସବୁ କ୍ଲାସ୍ କରଲୋ ମା ଏବେଠୁ।
ହଁ ଆଜିିକାଲି ତ ହଁ ଆଜିକାଲି ତ ସବୁ ଏକ୍ ଏକ୍ଜାମ୍ ଦବ ଏକ୍ଜାମ କ୍ଲିୟର୍ କଲା ପରେ ଯାଇକି
ଏଣ୍ଟ୍ରାନ୍ସ ସବୁଥିରେ ଏଣ୍ଟ୍ରାନ୍ସ ଅଙ୍ଗନବାଡିର ଭର୍ତି ହେଲେ ଏଣ୍ଟ୍ରାନ୍ସ ହୋ
ସେଇ ମାର୍କରୁ ବି ଆଜିକାଲି କିଛି ମିଳୁନି। ଏଣ୍ଟ୍ରାନ୍ସ ପାଇଁ ତ ଭଲ ପିଲା ବି ସବୁ ଛୋଟ ଛୋଟ ଏଜ୍
ଅଳ୍ପ ମାର୍କ ରଖିକି ବି ଏଣ୍ଟ୍ରାନ୍ସ କ୍ଵାଲିଫାଇ କରୁଛନ୍ତି ବହୁତ ଜଣ ନୁହଁ।
ହଁ। କେତେ ଟେନ୍ଥ ପ୍ଲସ ଟୁ ରେ କମ୍ ମାର୍କ ରଖିଥିବେ କିନ୍ତୁ କେତେ ଆଇ ଏ ଏସ୍ ଓ ଏ ଏସ୍ ହେଇକି ବାହାରିଥିବେ କେତେ ଷ୍ଟୋରି ଅଛି ସବୁ ଭଲ ସେଗୁଡାକ ଗୋଟେ ତରଫରୁ ଭଲ ହଁ।
ସେଇଆ ବା କେତେ ଗୁର ସେଇ ଭଳିଆ ଗୋଟେ ପିଲା ଓଏସ୍ ପାଇଲା ନା କି ବିନା କୋଚିଙ୍ଗ୍ ଫୋଚିଙ୍ଗ୍ ରେ ୟୁଟ୍ୟୁବ ରୁ ଭିଡିଓ ଦେଖିକି ସବୁ
ହଁ ଏବେ ଯୋଉ ଫିଜିକ୍ସ କ୍ସ ବାଲା ଯୋଉ ବିଦ୍ୟାପୀଠ ଯୋଉ ଅଲ୍ଲୋକ ପାଣ୍ଡେ ସିଏ ବି କେତେ ଭଲ ପଢାନ୍ତି।
ହଁ ହଁ ପା କେତେ ଭଲ ଭଲ ହବ ଏବେ କୋଶ୍ଚିନ୍ ସେଣ୍ଟର ହରିକା ଅଛି ସବୁ।
ହଁ ହୁଁ ସେ ଯଦି କେବେ ଗୋଟେ ଓଡିଶାକୁ ଆସିବ ମାନେ ଆସିବେ ତାହେଲେ ମୁଁ ଯିବି ତାଙ୍କର ଆଟେଣ୍ଡ କରିବାକୁ ମତେ ଭାରି ବଢିଆ ଲାଗନ୍ତି ସେ।
ଯା ଆସୁଚନ୍ତି କି ଚାରିଆଡେ।
ହଁ ତାଙ୍କର କ୍ଲାସ ମାନେ ମୁଁ ଯେତିକି ମାନେ ମୁଁ ତ ଏବେ ଡାଇରେକ୍ଟ କଲେଜରେ ଆଡମିସନ କରେଇ ଦେଲି ଯଦି ମୁଁ ଡ୍ରପ୍ ନେଇଥାନ୍ତି ତାହେଲେ ସେ ଫିଜିକ୍ସ ବାଲା ରେ ହିଁ ପଢିଥାନ୍ତି ବିଦ୍ୟାପୀଠରେ।
ହଁ ଫିଜିକ୍ସ ବାଲା ହଁ। ତାଙ୍କର ଏ ତାଙ୍କର ଏବେ ନା କେବେ ଗୋଟେ ବାହାଘର ହେଲା ଟି ନା କାହାର ଗୋଟେ କୋଉ ସାରଙ୍କ ର ଗୋଟେ ବାହାଘର ହେଲା ପୁରା ଗୁ
ହଁ ତାଙ୍କର ତ ହେଇ ଥିଲା ବହୁତ ଧୁମଧାମ ବାହାଘର। ପୁରା।
ସେଇ। ହଁ ତାଙ୍କର ବୋଧେ ସବୁ କହୁଛି ଆଉ।
ତାଙ୍କର ସବୁ ଇଣ୍ଡିଆରେ ରାଅଣ୍ଡ ସବୁ ଷ୍ଟେଟ୍ ରେ ପୁରା ଲୋକ ତାଙ୍କ ପାଖରେ ପିଲା ସବୁ ଟ୍ୟୁସନ ହଉଛନ୍ତି। ପିଲା ତ ପୁରା କାନ୍ଦି ପକଉଛନ୍ତି ଦେଖିବାକୁ ତାଙ୍କୁ ମାନେ ସବୁ ଏ
କୋଉ ସାର୍ ସେ ମ୍ୟାଥ ର ନା ଓ ସରି ଫିଜିକ୍ସ ର ନା କୋଉ
ହଁ ସେ ଫିଜିକ୍ସ ପଢାନ୍ତି। ବଢିଆ ପଢାନ୍ତି। ମାନେ ତାଙ୍କର ବହୁତ କେତେ ଷ୍ଟୋରି ଅଛି ଖାଇବାକୁ ପାଉନ ନଥିଲେ କିଛି କରି ନଥିଲେ। ମାନେ ଲକଡାଉନ୍ ଟାଇମରେ ଏମିତି ଛୋ ଟ କ୍ୟାମେରା ରୁ ଏମିତି ଭିଡିଓ କରିକି ପଢେଇବା ଷ୍ଟାର୍ଟ କଲେ। ପଢେଇବା ଷ୍ଟାର୍ଟ କରିକି ଏମତିି ଟିକେ ଟିକେ ଟିକେ ଟିକେ ହେଇକି ଏମିତି ପୁରା ପୁରା ଫେମସ ହେଇଗଲେ।
ମାନେ ଖାଲି ଫିଜିକ୍ସ ସେ ପଢଉଛନ୍ତି ଆଉ କିଛି ନାହିଁ।
ହଁ ଫିଜିକ୍ସ ତାଙ୍କୁ ସବୁ ଜଣା। ସେ କିନ୍ତୁ ଟିକେ ଫିଜିକ୍ସ ରେ ଭଲ ଆଉ।
ଓ ହୋ ହୋ। ଖାଲି ଫିିଜିକ୍ସ କ୍ଲାସ ଫିଜିକ୍ସ କ୍ଲାସ କରୁଛନ୍ତି ନା।
ହଁ ତାଙ୍କର ଚ୍ୟାନେଲ ହଉଛି ଫିଜି ୱାଲା।
ହଁ ମୁଁ ଜାଣିଛି ଜାଣିଛି।
ହଁ ତାଙ୍କର ଏବେ ପୁରା ସବୁଆଡେ ବ୍ରାଞ୍ଚ ଆମର କଳ୍ପନାରେରେ ଗୋଟେ ବ୍ରାଞ୍ଚ ଖୋଲି ଯାଇଛି ମୋର ତ କେତେ ନାଇଁ ମାନେ ଓଡି ଶା ରେ ଗୋଟେ ଅଛି ବିଦ୍ୟାପୀଠ ମାନେ ସେଇଟା ମାନେ ଏବେ ତ ସବୁ ସାର ବ୍ରାଞ୍ଚ ଖୋଲିଯାଇଛି ନା ସବୁ ସାର ଗୁଡା । ଅଛନ୍ତି ତ ଓଡିଶାରେ କଳ୍ପନା ରେ ଖୋଲା ହେଇଛି। ଆଉ ସବୁ ଅଲଗା ଅଲଗା ଷ୍ଟେଟରେ କୋଉଠି କଣ ଆଉ ହଁ ହଁ ହଁ। ସେଇଠି କିନ୍ତୁ ଏଇଟେ ଅଲଗା ଟିଚର ମାନେ ସେଇ ହିସାବରେ ତ ପଢେଇବେ। ନା ଅଲଗା ସାର୍ କିନ୍ତୁ ତାଙ୍କର ବି ମାନେ ଟିଚର ଆସି ପଢଉଛନ୍ତି ସେଟା ପୁରା ଏବେ ଭଲ ଚାଲିଛି। ସିଏ ପୁରା ବଢିଆ କରୁଛନ୍ତି। ନିଟ୍, ହଁ ବେଳେ ବଳେ କର ଥିବେ ଆଉ ନିଟ୍ ଆଉ ବ୍ୟାଙ୍କିଙ୍ଗ ପାଇଁ ତ ସେ ବ୍ୟାଙ୍କିଙ୍ଗ କହୁଛି ନିଟ୍ ଆଉ ଇନ୍ ଇଞ୍ଜିନିୟରିଙ୍ଗ, ଜେଇ ପାଇଁ ସେ ପୁରା ଫେମସ ପୁରା।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
ହେଲାଣି ସେ କ କରୋନା ଟାଇମ ରେ ପଢେଇବା ଷ୍ଟାର୍ଟ କରିଥିଲେ ତାପରେ ତ ପୁରା ଫେମସ ସେ କହିଲେ ଦି ତିନି ବର୍ଷ ଓଡିଶ ଓଡ଼ିଶାରେ ହେଲାଣି ଏବେ ଏବେ ହିଁ ହେଇଥିବ ଯଦି
ଓହୋ ହଁ ହଁ ଏବେ ଯେ ମୁଁ ଜାଣିନି ତାହେଲେ ଏବେ ଫିଜିକ୍ସ ବାଲା ତ ଜାଣିଛେ କେବେୁଠୁ ହେଲାନି ଓଡିଶାରେ ଏବେ ସବୁ ନୂଆ ନୂଆ ଷ୍ଟେଟ୍ ରେ ଲଞ୍ଚ କରିିଥିବେ ଆଉ
ହଁ ମୋର ସାଙ୍ଗମାନେ ସବୁ
ଓହୋ ହୋ ହୋ ତାପରେ ତୁ ଯିବୁ ଆଉ କେତେ ଦିନ କଚିଂ ତାଙ୍କର ମାନେ ବର୍ଷେଇକି ନା ଦେବି
ହଁ ହଁ ନାଇଁ ମାନେ ହଁ ପାଇଲେ- ନା ନା ବର୍ଷେ ବର୍ଷେ ର ସେମାନେ ଫିସ୍ ଟା ନିଅନ୍ତି ବର୍ଷେ କୋଚିଂ ନିଅନ୍ତି ସେଇଭଳିଆ ତାପରେ ଯଦି ହେଲାନି ଫେର ଆଉ ଗୋଟେ ବର୍ଷ ସେଇଭଳିଆ ଆଉ ହଁ।
ଓ ହଁ ଯିଏ ଯେତିକି ସମୟ ଯେତେ ନେଇ ଗଲା ଆଉ।
ମୁଁ ବୁଝୁ ଥିଲି ବ୍ୟାଙ୍କ୍ ବ୍ୟାଙ୍କିଙ୍ଗ ପାଇଁ ତାଙ୍କର ବ୍ୟାଙ୍କିଙ୍ଗ ହେର କାମେଇ ଅଛି ଅନଲାଇନ୍ ଅଛି। ଛି କିନ୍ତୁ ଅଫଲାଇନ୍ କିଛି ନାହିଁ।
ଅନଲାଇନ୍ ରେ କରିବୁ ଆଉ। ହଁ ହଉ ଆଉ ଭଲ ହଉ ତାହେଲେ ରଖୁଚି ହେଲା।